ହଁ କୁହ
ହଁ ଆପଣ ଏବେ ବ୍ୟସ୍ତ ଅଛନ୍ତି କି?
ନା ନା ଫାଙ୍କା ଅଛି କୁହ।
ଆପଣ ଖାଇସାରିଲେଣି?
ହଁ ଖାଇସାରିଲୁଣିୁ ସନ୍ଧ୍ୟାବେଳେ ଚାହା ଗୁପଚୁପୁ ଆଉ ମୁଢି ମିକ୍ସଚର।
ହଁ ଆଉ ଆପଣ ରାତିରେ କଣ ଖାଇବେ?
ରାତିରେ ରୁଟି ସନ୍ତୁଳା
ଏବେ ତ ବୋଧେ ଆପଣ ବହୁତ ଦିନ ଯାଏ ଅଛନ୍ତି ଆମେ କେବେ ଯୋଉ ପୁରୀ ଯିବା
ହଁ ଯିବା ନହେଲେ ପୁରୀ ଯିବା ବୁଲାବୁଲି କରିକି ଆସିବା ଆଉ।
ହଁ ପୁରୀରେ ବି ବହୁତ ବହୁତ ଭଲ ଭଲ ଜାଗା ଅଛି। ଫାଷ୍ଟ ଆମେ ରାତି ରୁ ଯଦି ଉଠିକି ଯାଇପାରିବା ତାହେଲେ ଆମେ ରାତିରୁୁ ଉଠିକି ପଳେଇବା ଆ ଆ ଫାଷ୍ଟ ପୁରୀ ମନ୍ଦିର ଦର୍ଶନ କରିଦବା ତାପରେ ତା ଆଗରେ ତ ଅଛି ରାମ ମନ୍ଦିର ଲାଇଟ୍ ହାଉସ୍
ତ ସେଠି ମାତା ମଠ ଅଛି ପୁରା ମା ମାତା ମଠ ଆଉ ଯୋଉ ଲୋକନାଥ ମନ୍ଦିର
ହଁ ତାପରେ ଆଉ ଦକ୍ଷିଣ କାଳୀ ମନ୍ଦିର ବି ଅଛି। ଏଇ ଆହୁରି ଭଲ ଭଲ ଜାଗା ଜାଗା ଅଛି ଯାଇକି ସେଇଠି ବୁଲି ବଲିକି ଆସିବ ଆଉ
ହଉ ହଉ ଯିବା ଆଉ
କେବେ ଯିବା ଆପଣ କହୁନାହାନ୍ତି।
ହଁ ଆଉ ଦି ଚାରି ଦିନ ଗଲେ ହେଲେ ଟିକେ ଗରମ ହଉଛି ତ ସେଇଥିପାଇଁ ଯିବାକୁ ଇଚ୍ଛା ଲାଗୁନି
ହଁ ଏବେ ତ ଗରମ ବହୁତ ଜୋର ସେ ହଉଛି ମାନେ ଏତେ ଜୋର ସେ ଖରା ହଉଚ ତାପରେ ବେଳେ ବେଳେ କାଉଣ ପାଗ ବି କରିଦଉଛି ଆଉ ବେଳେ ବେଳେ ବର୍ଷା ଷା ବି ହଉଛି।
ଆଜି ତ ବର୍ଷା ଟା ହେଲାନି ଯେ ଜୋର ଉଠେଇଥିଲା କିନ୍ତୁ ହେଲାନି ଆଉ କୁଆଡେ ହେଇଗଲା।
ହଁ ଭଦ୍ରକ ଆଡେ ଆମେ ଯେତେବେଳେ ମୁଁ ମୋ ମାମୁଁ ଘରକୁ ଯାଇଥିଲି ସେଇଆଡେ ମାନେ ଆମେ ଟ୍ରେନରେ ଯେତେବେଳେ ଥିଲୁ ସେତେବେଳେ ସେତେବେଳେ ମାନେ ଯେତିକି ଦିନ ମୁଁ ରହିଛି ସେତିକି ଦିନ ତ ସେଠି ବର୍ଷା ହେଇଛି। ଏପଟେ କଣ ସେପେଟେ ଯୋଉ ବର୍ଷା ହେଇଥିଲା।
ନାଇଁ ନାଇଁ ହଁ ହେଇଥିଲା ହେଇଥି ପାଇଁ - ଭଦ୍ରକର କୋଉ ଜାଗା ତମ ମାମୁଁ ଘର?
ଚରମ୍ପା।
ହଁ।
ଚରମ୍ପାର ଯୋଉ ଅ ଟୁଲ ଛକ ପଲ୍ଲୀ। ସେଇଆଡେ।
ହଁ ହଁ। ଓହୋ ଚରମ୍ପା ପାଖରେ ଯାଇ ତ ମାମୁଁ ଘରଟା।
ହଁ ଚରମ୍ପା ଯୋଉ ଭଦ୍ରକ ଷ୍ଟେସନ ର ମା ସେ ଆଉ ତୁ ସାତ କିିଲୋମିଟର
ଓହୋ ଭଦ୍ରକ ଷ୍ଟେସନ ଠାରୁ
ହଁ
ହ ହୋ
ସେଇ ତାର ଟିକେ ଆଗକୁ ମୋର ମାମୁଁ ଯୋଉଠି ଚାକିରିୀ କରିଛନ୍ତି ସେଇଠି ତାପରେ ମୋ ମାମଁ ଅଜାଙ୍କୁ ବି ସେଇ ଭଦ୍ରକର ସେଇ ସବୁ ଯୋଉ ଟାଉନ ରେ ସେଇଠି ସମସ୍ତେ ମୋ ଅଜାଙ୍କୁ ସମସ୍ତେ ଚିହ୍ନିଚନ୍ତି
ତମ ଅଜା କଣ ଥିଲେ କି
ହଁ ଅଜା ଗୋଟେ ସ୍କୁଲରେ ଟିଚର ଥିଲେ ହେଡ ମାଷ୍ଟର
ଓ ହୋ ଏଟା କଉ ଭଦ୍ରକ କୋଉ ସ୍କୁଲ
ହାଇ ସ୍କୁଲ ଟା ସେଇ ଟୁଲ ଛକ ପାଖରେ ମୁଁ ଜାଣିନି
ଓହୋ ଏବେ ରିଟିଆଡ ନେଇଗଲେଣିି
ହଁ ଏବେ ରିକଟାର୍ଡ ନେଇ ଗଲେଣି ଏବେ ଘରେ ଅଛନ୍ତି ଆସିଥିଲେ ବି ଏବେ ତାଙ୍କ ଆଖି ବି ଖରାପ ହେଇଯାଇଚି ଯୋଉ ଆଖିରେ ଯୋଉ କଳା ମ ମୋତିଆ ବିିନ୍ଦୁ ହୁଏ ସେଇଟା ତାଙ୍କ ଆଖିରେ ଦି ତା ଜାଗ ଆଖି ରେ ହେଇଛି ମାନେ ପୁରା ହଣ୍ଡ୍ରେ୍ଡ ପରଷେଣ୍ଡ୍ ରୁ ତାଙ୍କର ନାଇଣ୍ଟି ପରଷେଣ୍ଡ ଆଖି ପୁରା ଖରାପ ହେଇଯାଇଚି ମାନେ ପୁରା ଝାପ୍ସା ଦେଖାାଯାଉଚି ସେଇଠୁ ହି ଯାହା ଲୋକ ଚିହ୍ନୁଛନ୍ତି ଆଉ
ହଁ
ଆଈ ମା ଅଜା ତ ଏବେ ଆସିଥିଲେ ଆଈ ଏବେ ଘରେ ଅ ତାପରେ ଆଈ ଆଈ ମୋର ଦିଟା ମାମୁଁ
ଆଉ ମାଉସୀ
ମାଉସୀ ଗୋଟେ ଅ ମୋ ମାମ ମମ୍ ମାମ ର ଉପରେ ଆଉ ଗୋଟେ ମାମୁଁ ଥିଲେ ସିଏ ଏବେ ନାହାନ୍ତି ଯୋଉ ସେ ମାନେ ଛୋଟ ବେଳେ ତାଙ୍କୁ ଗୋଟେ ପାଗଳ କୁକୁର କାମୁଡି ଦେଇଥିଲା ସେ ସେତେବେଳେ ମରିଯାଇ ତାପରେ ଆଉ କେହି ନାହାନ୍ତି ମୋ ମାମା ଆଉ ମୋ ମାଉସୀ ତାପରେ ମାମୁଁ ଦି ଟା ମାମୁଁ ଆଉ
ହଁ ହଁ ହଉ। ତୁମ ମାମା ତାହେଲେ ଦି ଭଉଣୀ ତୁମ ମାମା ବଡ
ହଁ ମୋ ମାମା ସା ଭାବ
ହ ମାମା ବଡ ହଁ ମାମା ସବା ବଡ
ହଁ ମାମା ସଭା ବଡ ତାପରେ ମୋ ଅଜାଙ୍କ ପାଖରେ ଯୋଉ ମାମୁ ଅଛନ୍ତି ୲ ସିଏ ମାମା ପରେ ତାପରେ ମୋ ମାଉସୀ ତାପରେ ମୋ ସାନ ମାମୁଁ ଯିଏ ଏଇଠି ରହୁଛନ୍ତି।
ଓହୋ କୋଉଠି ଏଇ ଏଇ ଭୁବନେଶ୍ଵରରେ ରହୁଛନ୍ତି।
ହଁ ଏଇ ଭୁବନେଶ୍ଵର ଯୋଉ ବ୍ରହ୍ମେଶ୍ଵର ଆମ ଘର ପାଖରେ ଯୋଉଟା
ଓ ଘର ଭଡା ନେଇକି ରହିଛନ୍ତି।
ହଁ ସେ ଘର ଭଡା ଦେଇକି ରହିଛନ୍ତି ଏବେ ସେ ମାମୁଁ ଘରକୁ ବୋଧେ ପଳେଇବେ ତାଙ୍କର ସେଠି ଘ ଘର ତିଆରି ହଉଛି। ଏବେ ମାମୁଁ ଗୋଟେ ଘର ବି କରିଛନ୍ତି ଆମ ଆମେ ଯୋଉଠି ରହୁଛୁ ମାନେ ଯୋଉ ଅଜା ଯୋଉଠି ଆରିକା ରହୁଛୁ। ଚନ୍ତି। ସେ ଉପରେ ବି ଗୋଟେ ଗୋଟେ ମହଲା ହେଇଚି ତାପରେ ଚରମ୍ପା ଛକ ଉପରେ ବି ଗୋଟେ ତା ଗୋଟେ ଘର ହେଇଛି ତା ଉପରେ ବି ଆଉ ଗୋଟେ ଛାତ ପଡୁଛି।
ସେରା ଭଡା ଦେବେ ନା କଣ?
ହଁ ତଳ ଟା ଭଡା ଯୋଉ ଉପର ଟା ଭଡା ଦେବେ ତଳ ଟା ରଖିବେ ଆଉ ୲ ସେଇଟା ହଉଛି ଯୋଉ ବଡ ମାମୁଙ୍କ ଘର ଟା ସାନ ମାମୁଙ୍କ ଘରର ଛାତ ପଡିଛି ଏବେ।
ପୁରୀ ଗଲେ ଆମକୁ କହିବ କେତେବେଳେ ଯିବା ପାଇଁ
ହଁ ହଁ ଆପଣ କହୁନାହାନ୍ତି କେବେ ଯିବା
ଟିକେ ଥଣ୍ଡା ପଇଲେ ଯିବା ନହନେ ଏଇ ଯାଉ ଦି ଚାରି ଦିନ ଖରା ଟା ହଉ ତ ଭାରି ଇଏ ଲାଗୁଛି ତାପରେ ଆମୋ ସାନ ପୁଅ ଦେହଟା ଭଲ ନହିଁ ତ ଆଉ ସେଥିପାଇଁ ଟ ଇଏ ହଉନି ଆଉ।
ହଁ ପୁରୀ ଗଲେ ଆମର ତ ଗାଡି ଅଛି ଗାଡିରେ ପଳେଇବା ଦିଟା ତିନିଟା ରାତିରୁ ଯଦି ହବ ଉଠିକି କି ବାହାରି ଭୁରିକି ପଳେଇବା। ଆଉ ଏତେ ଜଲଦି ଗଲେ ବି ସବୁ ଜାଗା ବୁଲି ହବ ଆଉ ରାତିରେ ଆଉ ଯଦି ହବ ଆମେ ଗଲା ବେଳକୁ ଧଉଳି ଟିକେ ପଳେଇବା କାରଣ ମୁଁ ଧଉଳି ଛୋଟ ବେଳକୁ ବି ଯାଇନି କେବେ ଧଉଳି ଟିକେ
ଧଉଳି ହଁ ଆମ ସାନ ପୁଅ ବି ଦେଖିନି ଧଉଳି ସେ ଟିକେ ଯାଆନ୍ତା
ହଁ। ତାପରେ ଆଉ କେବେ ଏଇ ଜୋର ହଁ ଆଉ ଯଦି ହବ କେବେ ଯୋଉ ଏ ଯୋଉ ଆମର ଯୋଉ ଏଇ ଯୋଉ ରବିବାର ଆସୁଛି ସେଇ ରବିବାର ରେ ଯଦି ହବ। ଜିବା ଆମେ ଲିଙ୍ଗରାଜ ଆଉ ଭଲ ଭଲ ମନ୍ଦିର ଅଛି କେଦାର ଗୌରୀ ଭଲ ମନ୍ଦିର ଏଇଠି ସବୁ ଅଛି। ସେଇ ମନ୍ଦିରକୁ ସବୁ ଏଇ ରବିବାର ଦିନ ଯଦି ହବ ଯିବା ଆଉ।
ଏଇ ରାଧା ରାଣୀ ପାର୍କରେ ଟିକେଟ ନା ଖାଲି ସେମିତି ଯାଉଛନ୍ତି?
ରାଜାରାଣୀ ମନ୍ଦିରରେ କିଛି ନାହିଁ ସେଇଟା ଟିକେଟ ନଉଛନ୍ତି କୋଡିଏ ଟଙ୍କା। ଆଉ ଯୋଉମାନେ ବାହାର
ତାହାଲେ ସେଠି ଟିକେଟ୍ ନେଲେନି?
ହଁ ସେଇଠି ଆଗରୁ ଟିକେଟ ନଥିଲା ଆଗରୁ ଥିଲା ପାଞ୍ଚ ଟଙ୍କା ଏବେ ହେଇଯାଇଚି କୋଡିଏ ଟଙ୍କା ଆଉ ବା ବାହାର ଦେଶରୁ ଯୋଉମାନେ ଆସୁଚନ୍ତି ସେମାନଙ୍କର ନଉଚନ୍ତି ତିନିଶହ ଟଙ୍କା ଟିକେଟ କିନ୍ତୁ ସେ ମନ୍ଦିର ଭିତରେ କିଛି ନାହିଁ। ଖାଲି ଗୋଟେ ସେ ଯୋଉ ମନ୍ଦିରଟା ହେଇଚି ସେ ମନ୍ଦିର ଭିତରେ ରେ ପୁରା ଖାଲି ଖାଲି ହେଇଚି ଖାଲି ଦିଟା ବଡ ବଡ ସାଇଜ୍ ର ଟିକେ ଗାତ ଭଳିଆ ହେଇଚି ଆଉ କିଛି ନାହିଁ।
ହଁ।
ସେଇ ମନ୍ଦିରର ବି ଏବେ ଯୋଉ ଆ ଏଇ ଏଇ ବର୍ଷ ହିଁ ହେଇଥିଲା ଗୋଟେ ଆ ଉତ୍ସବ ଟା ସେଇଠି ସମସ୍ତେ ଗୀତ ଗାଉଥିଲେ ଯୋଉ ତାବଲା ବଜଉଥିଲେ। ସେଇଠି ଯେତେବେଳେ ହଁ କୁହନ୍ତୁ।
ସେଠି କଣ ଭଜନ ସମାରୋହ ହୁଏ କି?
ହଁ ସେଇଟା ଗୋଟେ ବର୍ଷ ମାନେ ବର୍ଷକୁ ଥରେ ହୁଏ। ସେଇଟା ତିନି ଦିନ ହିଁ ହୁଏ। ଆମେ ଆମର ଯୋଉ ଆମ ଘର ପାଖରେ ଗୋଟେ ଦିଦିଟେ ରହୁଛନ୍ତି ତାଙ୍କ ନାଁ ରୂପା ଆମେ ଦି ଜଣ ଯାଇଥିଲୁ ଦି ଜଣ ଯାଇକି ସେଇଠି ମାନେ ସେଇ ଦି ସେଇ ତିନି ଦିନ ହିଁ ଯାହା ଅଛି ଥିଲା ସେଇ ତିନି ଦିନ ଯାଇକି ସେଇଠି ଫଟୋ ଫଟୋ ଉଠେଇକି ସେଇ ମନ୍ଦିର ଟା ବି ଯେତେବେଳେ ଦେଖିଲି ମୁଁ ଫାଷ୍ଟ ସେ ମନ୍ଦିର ଭିତରେ କିଛି ବି ନାହିଁ। ମାନେ ଖାଲି ସେ ମୁ ମନ୍ଦିର ଟା ହେଇଚି ପୁରା ଖାଲି। ଖାଲି ମନ୍ଦିର ଯେମିତି ତିଆରି ହେଲା ବେଳେ ଯେମିତି ଥାଏ ସେମିତି ହିଁ।
ସେଇଭଳିଆ ହେଇଚି ଆଉ।
ହଁ ତାପରେ ସେ ମନ୍ଦିରରେ ଖାଲି ଦିଟା ଲାଇଟ୍ ଲଗେଇ ଦେଇଚନ୍ତି ଆଉ ସେ ଯୋଉ ସଜାସଜି କରିଥିଲେ ସେଦିନ ସେଦିନ ବହୁତ ଭଲ
ଯେହେତୁ ଫଙ୍କସନ୍ଟା ଥିଲା ଭଲ ହବ ଆଉ। ହଁ।
ହଁ ଆଉ ସେ ପାର୍କ ଟା ବି ବହୁତ ଭଲ ହେଇ ଛି ମାନେ ବଡ ପାର୍କ ଟା ସେଇଠି ବହୁତ ଫୁଲ ଗଛ ବି ଅଛି।
ହଁ।
ଆଉ। ସେଇଠି ଉମ୍ ମା ନେ ଅଲଗା ଅଲଗା ଫୁଲର ଗଛ ସେଇଠି ଯୋଉ ଗୋଟେ ଫଳ ଗଛ ବି ଅଛି ଭଲ ଭଲ। ଜିନିଷ ଅଛି ସେଇଠି ତା ଆଗକୁ କୁବି ଗୋଟେ ମନ୍ଦିର ଟା ଅଛି। ସେ ମନ୍ଦିରକୁ ମୁଁ କେବେ ଯାଇନି କି ନା ନା ଜାଣିନି ସେଇ ମନ୍ଦିର ଟା ବି ବହୁତ ଭଲ ହେଇଛି। ହଁ ସେଇ ପା ପାଖରେ ଗୋଟେ ମିରା ଅ ପକ୍ଷୀ
ଓ ହଁ ତମର ସେଠି ଭାସ୍କରେଶ୍ଵର ମେଘେଶ୍ଵର ମନ୍ଦିର ଆଉ ଯୋଉ ଆମର ବ୍ରହ୍ମେଶ୍ଵର ମନ୍ଦିର ସେଇଠି ସବୁ ପାଖରେ ତ ନୁହେଁ କି?
ଆକ୍ଷରେ ତ ଏଇଠି ତିନି ଗଟା ଶିବ ମନ୍ଦିର ଆଉ ଗୋଟେ ଜ ଜଗନ୍ନାଥ ମନ୍ଦିର ଆଉ ଗୋଟେ ସାଇ ମନ୍ଦିର ଅଛି ଏଇ ପା ପାଖାପାଖି ହିଁ ଆମର ବହୁତ ମନ୍ଦିର ଗୁଡାକ ଅଛି ଆଉ ଏଇ ପାଖରେ ଆର ଡ୍ରେସ୍ ଶାଢୀ ସବୁ ଦର ଯଉ କୋଉ ଟିକେ ଯିବାକୁ ବି ପଡୁନି ହଉ ରଖୁଚି।
ହଉ ହଉ।